ସେଇଟା ମୁଁ ପେଟି ଏମ୍ ପିନ୍ ଅନୁସାରେ ରଖିବି ନା ଏଇ ଯୋଉ ଆଧାର କାର୍ଡ ପିନ୍ ଅନୁସାରେ ଫୋନ୍ ପେ ଟା ଖୋଲିବି?
ଉଁ କେତେ ହେଲା?
ମୋର ସାତଶହ ବାଇଶି ଦେଖୋଉଚି।
ସାତଶ ବାଇଶହ ଠିକ୍ ଚଳିବ ଆଚ୍ଛା।
ତମର କେତେ ଦେଖୋଉଚି?
ମୋର ଏଇନେ ମୋର କଟିଲେ ହେଟା ଦେଖେଇବନି ଏଠି ତୋଟା ହେଟା ଏଠି ଦେଖେଇବ। ମୋଟା ଏଇନା କୋ କେତେ ଟାଇମ୍ ଦେଖିବ ହୋଉ।
ଓହୋ ନାଇଁ ସେଇଟା ମୁଁ କହୁଥିଲି। ଏଟି ଏମ୍ ପିନ୍ ଅନୁସାରେ ରଖିବି ନା ଫୋନ୍ ପେ ଟା ମୋ ଇଏରେ ରଖିବି।
କି ଫୋନ୍ ପେ ଟା ଛଅ ଟିକିଆ ପିଇନି। ମୋ ନମ୍ବର ଫାଷ୍ଟ ଟା ରଖିଦବୁ, ମୁଁ ଯେମିତି ତୋ ନମ୍ବର ଟା ର
ହେୟା ଆଉ।
ଉଁ ଫୋନ୍ ପେ ପାସୱର୍ଡଟା ରଖିଛି ନା ତୋ ନମ୍ବର ଟା ଯୋଉଥିରେ ତ ରଖୁଛି ତୋ ନମ୍ବର। ହଁ ଫୋନ୍ ପେ ପାସୱାର୍ଡଟା।
ପାସୱାର୍ଡଟା।
ହଁ।
ମୋର ମୋ ଫିଙ୍ଗର୍ ପ୍ରିଣ୍ଟି ଦେଇଦେଇଛି।
କଣ ଫିଙ୍ଗର୍ ପ୍ରିଣ୍ଟି?
ଯୋଉ ଏ ଯୋଉ ଏଟି ଏମ୍ ମ ଫୋନ୍ ପେ ଯୋଉ ପ୍ରିଣ୍ଟି ଯାହାଲେ ଗୋଟେ ଫିଙ୍ଗର୍ ପ୍ରିଣ୍ଟି ଟା ଇଏ କଲେ ଯାଇକି ଆସିବ ନା।
ଏଟା ତ ଗୋଟେ ଆହୁରି ଗୋଟେ ଅଛି ଏଟା ଆକାଉଣ୍ଟ ପିନ୍‌ ଅଛି ହେଟା।
ଆଉ ସେଟା ତ ଅଛି ଆଉ ଗୋଟେ।
ହୁଁ। ହଁ ଏଟା ଫୋନ୍ ଫାଷ୍ଟ ଲକ୍ ର ଫିଙ୍ଗର୍ ପ୍ରିଣ୍ଟି ହେଟା ଖୋଲିଯିବ ଅଟୋମେଟିକ୍। ଆମେ ଜାଣିଚୁ।
ଦେଖିବା ଆଉ ଆମର ଆଗେ ହେଇଯାଉ ମାଇନର୍ ଟୁ ମେଜର୍ ଟା ଏଠି କେତେ ଦିନ ଲାଗିବ କେଜାଣି।
ଚବିଶି ଘଣ୍ଟା।
ଛବିଶି ଘଣ୍ଟା ଉହୁଁ। ସେଦିନ ମୋର ପଛେ ସବୁ କରି ମୋର ବୋଧେ ସେଦିନ ସବୁ କରିଛନ୍ତି ଖାଲି ଏଇଟା କରିନାହାନ୍ତି ବୋଧେ।
ଏ ଖାତା ସେଦିନ ଅନବ୍ଲକ ହେଲା।
ସେଇଆ ତ।
ଅନବ୍ଲକ ହେଲା ତାପରେ ତୁ କୋହୁଚ ମାଇନରଠୁ ମେ ମାଇନରଠୁ ମେଜର କରୁଛନ୍ତି କାଇଁ କୋଉଠି?
ମୁଁ ହେଦିନ କିନ୍ତୁ ଫର୍ମ ସବୁ ଦେଇକି ଆଇଲି ସେ ମତେ କହିଲେ ମାଇନରଠୁ ମେଜର ଫର୍ମଟା ବି ଦିଅ ଫିଲଅପ୍ କରିକି। ହଁ
ହୁଁ।
ତାବି ଦେଇଚି ଗୋ ଫଟୋ ବି ଲାଗିଚି ମୋର।
ଉଁ ହୁଁ।
ସେଇ ଏଇ ଯୋଉ ଫଟୋଟା ମୋର ଉଠେଇ ନଥିଲି
ହଁ।
ତମ ଫୋନ ଯୋଉଟା ଭାର କରିନଥିଲି
ହଁ ହଁ।
ସେ ଫଟଟା ଯାଏ ବି ଭଲ ମୋର ଅଛି ସେଇ ଫ ଫୋଟରୁ ଆହୁରି ବାହାର କରିଦେବି ନହଲେ ଆଠଟା ପ୍ରିଣ୍ଟ୍ ବାହାର କରିଦେବି।
ହୁଁ ସେଇ ସୋନାନା କତିରେ ବାହାର କରିଦୋବୁ।
ହଁ ସେଟା ଭଲ ଅଛି ନା। ସେଇଟା ବାହାର କରିଦେବି ସେଇଟା ବି ମୋର ଭୋଟର ଆଇଡି କାର୍ଡ ବି ସେଇଟା ଅଛି।
ମାନେ ସେଇଟା ମୋ ପୁରୁଣା ଫୋନର ଫଟ ନା।
ହୁଁ। ସେଇଟା ମୋର ଅଛି ସେଇ ଭୋଟର ଆଇଡି କାର୍ଡରେ ବି ମୋର ସେଇ ଫଟୋଟା ମୁଁ ଦେଇଦେଇଚି ସେଇଟା ଆସଚି।
ପୁରୁଣା ଫୋନର ଫଟୋ।
ସେଇଟା ଭଲ ହେଇଯାଇଚି ଫଟୋଟା ବି।
ବଢିଆ।
ହୁଁ।
ଏ ନାଇଁ ମୁଁ ଏ ଘରେ ମୁଁ
ତମ ପୁରୁଣା ଫୋନରେ କହିବାକୁ ଗଲେ ସବୁ ଯେତେକ ବି ଆମର ଫଟ ସବୁ ତମ ପୁରୁଣା ଫୋନ
ନାଇଁ ମୋର ଏଇନା ନାହିଁ କି ଏଥିରେ।
ମାନେ ପୁରୁଣା ଫୋନରେ ଫଟୋଉରା ଉଠାହେଇଚି ଆମର।
ହୁଁ ନୂଆ ଫୋନରେ କାହିଁ କଣ ଉଠେଇଚୁ କି?
କୋଉ ଦେଖା ହୋଉଚି କି?
ହୁଁ ଦେଖା ହୋଉନି।
ସେତବେଳେ
ଆ ଯାଇଥିଲି ଯୋଉ
ଓହୋ।
ହୁଁ ଯେବେ ଯଇଥିଲି ରାତିରେ ଦେଖୁନୁ ସୁନାନା ହର ହେଟା ବାହାରେ କିଏ ଗୋଟେ ବସିଥିଲା ମୁଁ ବବୁଲୁ ଭାଇ ତାକୁ କହିଲି ସ୍ଲୋରେ ଗାଡି ଚଲା ବୋଲି। ଏ ହେ ଗାଡି ଲାଇଟ ବନ୍ଦ କରଥିଲି ଦୌଡିକି ଗଲା ବେଳୁ ସେ ମତେ କିଏ ଗୋଟେ ଅନେଇକି ରହିଲା। ମୁଁ ହେଇଥିପାଇଁ ବାବୁଲୁକୁ କହିଲି ମୁଁ କହିଲି ଜୋରେ ଚଲା ମୁହଁଟା ଲୁଚେଇଦେଲି ପୁରା ଚାପିଦେଲି ମୁହଁଟା।
ମତେ ରୂପା ଖାଲି ଡାକୁଚି ଏଇନାକେ ଯଦି ଉଁ
କଣ ପାଇଁ ଡାକୁଚି?
କଣ ପାଇଁ ଡାକୁଚି କେଜାଣ ମୁଁ ଯାଏ ତାକୁ ଯାଏ ଗଲାଠୁ ତାକୁ ମୁଁ କହିବି ତ ଏମିତି କଥା ହୋଉଥିଲି ବୋଲି।
ହଁ ସିଏ ଭାରି ଡାକିଲା ବାଲା।
ସିଏ ମୋ ବୋଉ ପାଖରେ ବସିଚି ପା।
ଉ ପାଖରେ ବସଚି।
ସେ ଗ୍ରୁପରେ କେତେ ମେସେଜେ କରୁଚନ୍ତି ଆ ଆରେ ତମର ଏଇ ନମ୍ବରଟା ଦେଇଲନି ହଁ।
ଏବେ କିଏ କଲା।
ମୁଁ ଜାଣିନି।
ମୋ ମୋ ନମ୍ବର ଟା ଦେଇ‌ ଦେଇକା ମୁଁ ଥକିଲି ମୋ ନମ୍ବର ଟା କାଇଁ ଆଡ଼େ କରୁନାହାନ୍ତି।
ଆଉ ବା ହବନି କହୁଛି।
ଆରେ ଗ୍ରୁପ ରେ ହ୍ୱାଟ୍ସପ୍ ଗ୍ରୁପ ରେ କଣ ଆଡ୍ ହବନି।
କେଇଜାଣି କହୁଛନ୍ତି ଆଉ ଆଡ୍ ହବନି କା ଯୋଉ କଣତ ଯେତିକି ଦିଆହେଇଛି ସେ ଏତିକି ଜଣ କାମ କରିକି ଆଉ ଆଉ କେହି କାମ କରିବେନି।
ଆରେ କାମ ସିନା କେହି କରି ମୁଁ କଣ କାମ କରୁନି।
କହୁଛନ୍ତି ଯୋଉ ମାନଙ୍କର ଆଡ୍ ହେଇଛି ନମ୍ବର ସେଇମାନେ ହିଁ କେବଳ କାମ କରିପାରିବେ ନହେଲେ ଆଉ କେହି କାମ କରିପାରିବେନି।
ହଁ ମୋ ନମ୍ବର ଟା ମୁଁ ଏଇ ଏଇନା କଥା ହଉଛି ଏଇନା ଆଡ୍ ହେଇନି।
କେଜାଣି।
ମୁଁ କାଜଲ ଦିଦିଙ୍କ ସହିତ କଥା ହବ।
ହୁଁ ହୁଁ।
ତମ ଗାଁ ରୁ
ଭଲ।
ହୁଁ। ହଁ ଏଇଠୁ ଏଇ ଏଇଠୁ ଆମ ଘରଠୁ ହାଫ୍ କିଲୋମିଟର ଭଳିଆ ଆଉ।
ଗଲା।
ହୁଁ ଆରେ ମୁଁ ଜାଣିନଥିଲି ଯେତେବେଳେ ଯେତେବେଳେ ଦେଖିଲି ଆର ଯାଇବି ଗ୍ରୁପ ରେ ଆଡ୍ କରୁନା
ତମ ଝିଅ ବୋଧେ କମ୍ପ୍ୟୁଟର ଆସିଥିଲା ନା।
ଆଁ।
ତମ ଝିଅ ବୋଧେ କମ୍ପ୍ୟୁଟର ଆସିଥିଲା।
ହଁ।
ଭଲ।
ସେ କମ୍ପ୍ୟୁଟର ଟା କୁ ଏଥର ବାଗେଇକି ସେଟାକୁ ଚଲେଇବା ଆମ ଝିଅ ଚଲେଇବ।
ଅଛି।
ଜାଣିନୁ କମ୍ପ୍ୟୁଟର ଗୋଟେ ପ୍ରିଣ୍ଟର ମେସିନ୍ ଦିଟା ପ୍ରିଣ୍ଟର ମେସିନ ଟା
ଏ ପ୍ରିଣ୍ଟର ଏ ଯୋଉ ପ୍ରିଣ୍ଟ ମେସିନ୍ ବି ଅଛି?
ହଁ ଜେରକ୍ସ ମେସିନି ସେଇଡା଼।
ଆଉ ସେଇ ଜେରକ୍ସ ମେସିନ୍ ଅଛି।
ହୁଁ ଦିଟା।
ହେରା କାହାର?
ସବୁ ଆମର। ଟକ ମାମୁଁ ଟ ହେରା କଣ ବାଗେଇବୁ ଖାଲି ରିଷ୍ଟାର୍ଟ ମାରିବୁ ଏରା ପ୍ରିଣ୍ଟ୍ ହଉନି କଣ ଗୋଟେ। ଗୋଟେ ପ୍ରିଣ୍ଟ୍ ହଉନି ଆଉ ଗୋଟେ ହଉଛି ରିଷ୍ଟାର୍ଟ ମାରିବାକୁ ପଡୁଚି ସେଟା ଦେଖିବାକୁ ପଡି଼ବ ହେଟା ସଞ୍ଜୟ ମାମୁଁ କତିକି ନେଲେ ସେଟା ମୁଁ ସଞ୍ଜୟ ମାମୁଁଙ୍କ ଠୁ ଆଣିଥିଲି। ମୋ ଟକ ମାମୁଁ ଙ୍କ ର ସିଏ ଗୋଟେ ହଜେଇଲେ ସେଇଟା ମୁଁ ଧରିକି ପଳେଇଆଇଲି।
ହୁଁ ହୁଁ।
ହୁଁ ଟକ ମାମୁଁ ଙ୍କ ର ହଜେଇଲେ ସେଇଟା ଧରିକି ପଳେଇଆଇଲି ସେଇଟା ଆଉ ତାଙ୍କର ମନେ ନାହିଁ।
ନାଇଁ ମୁଁ ଯୋଉ କହୁଥିଲି ଯୋଉ ଜିଓ ଫାଇବର୍ ୱାଇଫାଇଏ ରେ ସେଥିରେ ବୁଝୁନୁ।
ହୁଁ ସେଥିରେ କେହି ଛାଡି଼ବେନି ଗାଡ଼ି ଦେବେନି କେହି ଯିବା ପାଇଁ ଘରେ।
ତମେ କଣ ପାଇଁ ଗାଡ଼ି ଇଏକି ତମେ ଆଉ ଯାହାର ଗାଡ଼ି ଥିବ ତା ସହିତ ଯିବ।
ଇଏ ପିଙ୍କି କି କଣ ପାଇଁ ଡାକୁଚୁ।
କେଜାଣି।
ଆଁ ଫୋନ ଫୋନ ଫୋନ।
ବାପାଙ୍କ ର।
ତା ବାପାଙ୍କ
ମୋ ବାପାଙ୍କର।
କହିଲି ତା ବାପାର ବୋଧେ।
ନା ନା ବାପା ଭାଇ ଫୋନ୍ ପୁରୁଣା ଫୋନ୍ ଟା ଧରୁଚନ୍ତି।
ଓହୋ।
ହୁଁ।
ଭଲ ଆଉ।
ହଁ ଆଉ ନମ୍ବର୍ ଟା ନା ବ୍ଲକ୍ କରିଦେବି କେମିତି କାଲି।
ମୋତେ ନର୍ମାଲ୍ ଗୋଟେ ଖାଲି କଲ୍ ଟେ କରିଦବ ମୁଁ ବ୍ଲକ୍ କରିଦେବି ଆଁ।
କଣ୍ ପାଇଁ କି?
ନାଇଁ ଏ-କେତେବେଳେ ଯଦି ମୁଁ ପୁଣି କଲ୍ କରିଦେବ ମୋ ବୋଉ ଦେଖିଦେବ।
କାଇଁ ତୁ ଡିଲିଟ୍ କରିଦେଲୁ କି ନମ୍ବର୍ ଟା।
ହୁଁ।
ହୁଁ ହୁଁ।
ନାଇଁ କଣ ବା-ଭାବୁଚି ଯେତେଳେ ମୋ ମୋବାଇଲ୍ ଟା ମୁଁ ଧରିବି ସେତେବେଳେ ଅନବ୍ଲକ୍ କରିଦେବି ଯେତେବେଳେ ଥୋଇଦେବି ସେତେବେଳେ ବ୍ଲକ୍ କରିଦେବି। ମୋର ମନେ ପଡ଼ିବ କରିଦେବି। ନହେଲେ ସୁଇଚ୍ ଅଫ୍।
ଭଲ।
ହୁଁ।
ହୁଁ ତୁ- ତୁ ଏଇନା ଭାବେ ଘର ଧରିଲେ କେମିତି ଲାଗେ।
ହୁଁ।
ହେଲା ଆମ ଆମ ଘରେ ତ ନମ୍ବର ଟା ପୁରା ସେଭ୍ ହେଇକି ଅଛି ତୋ ଫୋନରେ ତ ସେବ୍ ହେଇନି।
ଏରା କେତେ ଟାଇମ୍ ରେ କଟି ଯାଉଚି କି ଠିକି ଦଶ ମିନିଟ୍ ହେଲାଠୁ କଟି ଯାଉଚି କି?
ଏଗାର ମିନିଟ୍ ପ୍ଲସ୍ ହେଲେ ଅଟମେଟିକି କଣ କଟି ଯାଉଚି।
ହୁଁ। ମୋର ବି ସେମିତି କଟିଗଲା।
ବାର ମିନିଟ୍ କିରେ ଏଣ୍ଡେ।
ଆଛା।
ହୁଁ। ଆଁ।
ତମେ କଣ ଖାଇଥିଲ?
ଅଁ-ମୁଁ ଭାତ ଖାଇସାଇଲିଣି।
ଯା ହଉ।
ଖାଲି ଯିବି ଖଟରେ ମର ପରା ହେଇଥିବ
ହୁଁ।
ଉଁ- ଗୋଡ ଟେକିକି ମୁଣ୍ଡ ଟାକୁ ତଳକୁ ଦେଇକି ଶୋଇବି ଆଉ କିଛି ନାଇଁ।
ଆଉ କଉଦିନ ବୁଝାବୁଝିି କରିବ ଡିଉଟି କଥା?
ସବୁଆଡେ କୁହା ହେଇଚି ଦେଖିବା କିଏ କଣ କଉଟା ଫାଷ୍ଟ୍ କହୁଚି ମୁଁ ପ୍ଲାଣ୍ଟ୍ ଲାଇନ୍ ରେ ପସି ପ୍ଲାଣ୍ଟ୍ ଲାଇନ୍ ରେ ପଶିବି ବୋଲି ସେଇଥିପାଇଁ ମୁଁ କାହାକୁ କିଛି ଏତେ କହୁନି।
କୁଆଡ଼େ କୁଆଡ଼େ କହିଚ କି?
ଜିତୁ ଆଇଚି ଘର କତିରୁ ଆ କହିଚି ଆଉ ତତେ କହିଲେ ଏରା ବୁ-ମୁଁ କାହା କହୁନି ଏରା କହିଲେ ଖରାପ୍। ଏରା ମତେ କିଏ ତତେ ବା ଥରେ ମନା କରିଥିଲି କିଛି ମତେ ହେରା ସେ ବିଷୟରେ କହିବୁନି ବୋଲି।
ହୁଁ।
ସେ ସେମିତି ହଉଚୁ ପୁଣି ଶୁଣିବା ଯାତି କରୁଛ ଆଉ ଆଁ।
କିଛି ନାଇଁ କୁହ ଏଇଟା କଟିଗଲା ପରେ ମୁଁ ଯିବି ଘରକୁ ହେଲା।
ମୁଁ ଆଉ କାହାକୁ ଦେଖିବାକୁ ଗୋଟେ ଦେଖିକି କଲ କରିବି କିଏ? ସେଇ ଫୋନଟା ଆଣିବି ଭାରି ଦେଖିବି କିଏ ହ୍ୱାଟସଆପରେ ମେସେଜ କରୁଛି କିଏ ଫ୍ରୀ ଅଛି ନା ମୁଁ ତାକୁ ପସନାଲ ମେସେଜ କରିବେ।
ମୋର ଦଶ ମିିନଟ୍ ପରେ
ଦଶ ମିନିଟ ନା ଆଉ କଣ ମୁଁ ସାଙ୍ଗେ ସାଙ୍ଗେ
ନା।
ଆଜି କମ୍ପ୍ଲିଟ୍।
ତମର କେତେଟା ହେଇଗଲାଣିି କି?
ମୋର ଏଇଟା ଏଇଟାକୁ ମିଶେଇକି ନଅଟା। ନଅଟା କେତେରେ ଟାଇମ ହେଲାଣି ଏ ଆଠଟା ଏଗାର ଆ ନଅଟା ଭିତରେ ମୋର କମ୍ପ୍ଲିଟ।
ହଁ।
ନଅଟା ଭିତରେ ମୋର କମ୍ପ୍ଲିଟ୍ କରିଦେବି।
ହେଇଗଲାଣି ଦଶ ମିନିଟ୍ ହବନିକା।
ହଁ ତା ଭିତରେ ମୁଁ କମ୍ପ୍ଲିଟ କରିଦେବି।
ହୁଁ ହୁଁ
ହଁ ନଅଟା ଭିତରେ ପୁରା କମ୍ପ୍ଲିଟ କରିଦେବି କେମତି ହେଇଗଲା?
କାଟି ଦିଅ।
କିଏ ମେସେଜ କଲା ତତେ?
କେହି ମେସେଜ ନାହିଁ ଫ୍ଲିପକାର୍ଟରୁ ଆସୁଛି।
ଓହୋ ତ ସେମିତି ଗୋଟେ ଫ୍ଲିପକାର୍ଟରୁ ଏଇନା ଆସିଲ ଆଉ
ତମେ କାଟିଦିଅ ପୁଣି ମୁଁ କରୁଛି ନହେଲେ ମୁଁ କରୁଛି।
ହଉ ନାଇଁ ତୁ କଣ ଭାବିବୁ?
ତମେ?
ତୋର ତ ହେଇନି ମୂଳରୁ ତୁ କଣ ପାଇଁ କରିବୁ ତୁ ନକଲେ ଚଳିବ।
ଓହୋ ତମେ କାଟିଦିଅ ଆଉ ପାଞ୍ଚ ମିନିଟ୍ ଛାଡିକି ଫୁଣି କଲ କର।
ନା ତୁ କରିବୁ?
ମୁଁ ଆଉ କରିବିନି ମ?
ବବୁଲଟାକୁ କହିଲି ଯେ ମୁଁ କହିଲି ତୁ ଭାଉଜକୁ କଲ କରନୁ ବବୁଲ କହୁଛି ହଁ ମୁଁ ଭାଉଜକୁ କଲ କରୁଛି ମୋର କାମ ମୁଁ କହିଲି କଲ୍ କର ଆରେ ସେ ଉଠେଇବ। ସେଇଥିରେ କଥା ହେଇଗଲ ଏଇନା ତମର କେତେ କଣ ମିଳିବନି ଏ ଶୁଣିଲାନି। ହୁଁ।
ଗଲା।
ଟାକୁ କହୁଛି ଶୁଣିଲାଣି ଆଉ କଣ କରିବା?
ହୁଁ
ହୁଁ। ଆଉ କଣ କହୁଛି କିଏ?
କେହି କିଛି କହୁନାହାନ୍ତି?
ଆଉ
ନା ତୁମେ ଯାଅ ଆଉ କାହାକୁ କଲ୍ କରିକି କଥା ହେଇଯାଅ ଆଉ ଟିକେ
ହୁଁ ଦେଖିବା।
ତମ ଘର ନମ୍ବରଟା ହଉନି।
ହଁ ଘର ନମ୍ବର ହଉଛି ତୁ କାଜୁକୁ କଲ କରୁନୁ।
ନାଇଁ ମୁଁ କହୁଛି ତମର ତମ ଘର ନମ୍
ନାଇଁ ତୁ ତୁ ମୋର ହ ହଁ ହବ ତୁ ଗୋଟେ କାମ କରୁନୁ ତୁ ଏଇନା କାଜୁକୁ କଲ୍ କରିଦେ। କାଜୁ କୁ କଲ୍ କରିକି କଥା ହେଇଯା କାଜକୁ ନର୍ମାଲ କଲ କର କଣ ଅନଲାଇନ କି ଆସ ଆଉ ସେଇ ଯୋଉ ଆପ୍ ଟା ରୁ କଲ୍ କରିବି ଉଠା।
ତାର ବୋଧେ?
ଆଁ?
ତାର କାମ ଆସୁଛି?
ତାପରେ ଏଇଟା ମୁଁ ଆଜି ମୁଁ ଷ୍ଟାର୍ କଲି ଆ ମୁଁ ଦେଖିନଥିଲି ନୋଟିଫିକେସନ ଆସିଲାନି ଦିଟା ଫୋନ ଆଜି। ମୁଁ ଆଜି ଦେଖିଲା ବେଳ ଆସିଯାଇଛି ଆଜିଠୁ ଷ୍ଟାର୍ଟ।
ଆଉ ତମେ ଏଟାରେ ଏଟାରେ କଥା ହବ ଏଟା ଛାଡିକି ପୁଣି ଏଟାରେ କରୁନ ନା ଏମିତି କରୁନ?
ହଁ ଦେଖଆ। ହେ ଫୋନ ଟାର ଝିଅ ନା